ହ୍ୟାଲୋ ଏଇ ଡୁୟୁଟିରେ ଥିଲି ଆଉ ଆପଣ
ମୁଁ ଯାଇଥିଲି ଟିକେ ବରୁଣେଇ ଆସିକି ବସିଛି ଆଉ
ବରୁଣେଇ ଯାଇଥିଲେ ବର୍ଷା ପାଗରେ
ଆଜ୍ଞ।
କେମିତି କଣ ବୁଲାବୁଲି କରିକି ଆସିଲି ଯେ ମାନେ ବର୍ଷା ଦିନଟା ନା ତ ସେଥିପାଇଁ
ସେ ଜାଗା ଟା ଆକଚୁଆଲି ବର୍ଷାରେ ସେ ଜାଗା ଟା ପୁରା ଖସଡ଼ାଟା ଥାଏ।
ଆଛା ହଁ। ମୁଁ କହିନି ପଢ଼ିଛନ୍ତି ବି।
ସେ ପୁରା ଏତେ ପୁରା ଖସରା ଟାଇପ ର ନା ପାହାଚ ନାହିଁ ମାନେ ଖସଡ଼ା ଟାଇପ ର। ଆଉ ସିଏ ମାନେ ବର୍ଷା ଦିନ ହେଲେ ସାପ ଆପଣ ଚଢିକି ଯାଇପାରିବେ ସେଠି ପୁରା ଶିଉଳି ଲାଗିଥିବ ନା।
ହୁଁଁ।
କାଲି ମାନେ ମୁଁ ବସି ବସିକି ଗଲି ସିଧା ଆସିକି ତଳେ।
ଓ ହୋ ପଡ଼ିଗଲେ ବୋଧେ ଜୋରେ କୋଉଠି ମାଡ଼ ଫାଡ ହେଇନି ତ?
ନା ନା। ଜାଗା ଟା କିନ୍ତୁ ବଢିଆ ଜାଗା ଟା।
ନାଇଁ ନାଇଁ ମୁଁ କେବେ ବି ଜାଇନି।
ସେଇଟା ଆମର ହୋଉଚି କୋଉଠି କହିଲେ।
ଖର୍ଦ୍ଧା ଡିଷ୍ଟିକ୍‌ରେ ବୋଧେ ଶୁଣିଚି।
ଶୁଣିଚନ୍ତି ଶୁଣିଚନ୍ତି ଯଦି ଯାଇନାହାନ୍ତି କାହିଁକି?
ଯାଇନି ସେମିତି କେବେ ସୁଯୋଗ ମିଳିନି କି ସ୍ଵାମୀ କେବେ ନେଇନାହାନ୍ତି।
ଓହୋ ଆପଣ ସାମୀ ନେଇନାହାନ୍ତି?
ନାଁ।
ସବାଗତରେ ବି ଜାଗା ଟା ବୋହୁତ ବଢିଆ ଅଛି ଯାଆନ୍ତୁ ଥରେ ବୁଲାବୁଲି କରିକି ଆସିବେ। ଖାସ କରି ସେ ମାନେ ସେଠି କଣ ଜାଗା ଟା ବଢିଆ ଅଛି ସତ କଥା। ମୁଁ ଜୋଉ କଚଡ଼ା ଟା ଖାଇଲି ସେଟା ଜୀବନ ପାଇଁ ମନେ ରହିଗଲା।
କଣ କଣ ସେଠି ଅଛି ଭଲ ପ୍ଲେସ୍ ସବୁ? ଟିକେ ଟିକେ କଣ ଟା?
ସେଠି ଆମର ବରୁ ବରୁଣେଇ ଅଛନ୍ତି। ବରୁଣେଇ ଓ କରୁଣେଇ ଦିଇ ଭଉଣୀ।
ଆଛା ଆଛା।
ଜାଆଁଳା ଭଉଣୀ ମା ବରୁଣେଇ ଆଉ କରୁଣେଇ ହେଲା।
ଆଛା ବଡ଼ ସାନ କିଏ? ଆଛା। ତମ ଯା ହବ?
ଆଜ୍ଞା। ଆଉ ସେ ପାହାଡରୁୁ ପ୍ରଭାହିତ ହେଉଥିବା ଏକ ପ୍ରାକୃତିକ ଝରଣା ଯାହା ଏଇ ସ୍ଥାନରେ ସୌନ୍ଦର୍ଯ୍ୟକୁ ଦୁଇର୍ଗୁଣ କରିଥାଏ ହେଲା। ତାପରେ ଓଡିଶାରେ ଇତିହାସରେ ସ୍ଵାଧୀନତା ସଂଗ୍ରାମ ର ପ୍ରଥମ ସଂଗ୍ରାମ ପାଇକ ବିଦ୍ରୋହ ବିଦ୍ରୋହର ମୁଖ୍ୟ କେନ୍ଦ୍ର ଥିଲା ଖୋର୍ଦ୍ଧା।
ଆଛା।
ବରୁଣେଇ ପାହାଡ ଥିଲା ବୀର ପାଇକ ମାନଙ୍କର ଗଡ ଏବଂ ସେମାନଙ୍କ ମା ବରୁଣେଇଙ୍କୁ ନିଜ ଯୋଉ ଆରାଧ୍ୟା ଦେବୀ ଭାବରେ ପୂଜା କରୁଥିଲେ ସେମାନେ ସମସ୍ତେ ହେଲା ସେଠିକାର ଲୋକମାନେ ବି ନା ସେମାନେ ସମସ୍ତେ ସେଠିକା ଖୋର୍ଦ୍ଧା ଲୋକମାନେ ମୁଁ ଦେଖିଚି ପ୍ରାୟରୁ ପ୍ରାୟ ସବୁ ମା କୁ ହିଁ ମାନନ୍ତି।
ହୁଁ ହୁଁ।
ସେଠି ନାଇଁ। ଆ ଲାଇକ୍ ଯେମିତି ହେଲେ ଆମର ଏଠିକି ଯିବେ କୋଉଠି କହିଲେ ଗଞ୍ଜାମ ଯିବେ ଆଉ ବ ବରମପୁର୍ ଯିବେ। ଆଉ ବଲାଙ୍ଗୀର ଯିବେ ସେ ସବୁ ସାଇଡରେ ତାଙ୍କ ସବୁ ମାଆଙ୍କୁ ହିଁ ମାନନ୍ତି ହେଲା।
ଆଚ୍ଛା।
ତାପରେ ସେଠି ବି ଫାଶୀ ଦିଆଯାଇଥିଲା ହେଲା ସେଇ ପାହାଡରେ ଗୋଟେ ବୀରଜୟ ରାଜଗୁରୁଙ୍କୁ ଇଂରାଜୀମାନେ ଫାଶୀ ଦେଇ ଦେଇଥିଲେ।
ହଁ ଆଗରୁ ବୋଧେ ଇଂରେଜ କରାଗାର ବୋଧେ।
ଜି ମାନେ ଦେଇଥିଲେ। ସେଠି ଗୋଟେ ହାତୀ ଖାଲ ଅଛି ଲା। ତା ଧି ମାନେ ହାତୀ ଖଲେ ମୁଁ ଦେଖିଚି ମାନେ ଆଉ ଯାହା ଖାଲି ଦେ ଖିଛି ଆଉ ତା ବିଷୟରେ ବହୁତ କିଛି ଅଛି ହେଲା ଶୁଣିବାକୁ ଆଉ ଟାଇମ୍ ମିଳିଲାନି ବୋଲି ଶୁଣି ପାରିଲିନି ହେଲା।
ଆଚ୍ଛା।
ତାପରେ ଘଞ୍ଚ ଜଙ୍ଗଲ ଏବଂ ସବୁ ଜିମା ଭରା ଏଇ ପାହାଡଟି ଟେକିଂରେ ଅଛି ହେଲା। ସନ୍ଧ୍ୟା ସମୟରେ ବୁଲିବା ପାଇଁ ଏକ ଉତ୍କଷ୍ଟ ସ୍ଥାନ ସେଇଟା ଗୋଟେ ପାର୍କ ବି ଅଛି ବଢିଆ ପାର୍କଟା ମୁଁ ଦେଖିଛି। ବର୍ଷା ହଉଥିଲା ହେଲେ ସେ ପାର୍କକୁ ଯାଇ ହେଲାନି। ସିଏ ତଳେ ଆସି ସିତା ପଡିଲି ଆଉ ଯିବି ଆଉ କଣ। ହେଲା ଜାଗାଟା କିନ୍ତୁ ବଢିଆ ଜାଗାଟା। ଥରେ ଯାଆନ୍ତୁ ବୁଲି ଆସନ୍ତୁ। ହେଲା ହ୍ୟାଲୋ। ହୁଁ ନିଶ୍ଚିନ୍ତ ଯାହାବୁ ବୁଲିକି ଆସନ୍ତୁ ଜାଗାଟା କିନ୍ତୁ ଉଁ ଏକ ନମ୍ବର ଜାଗା ବର୍ଷା ଦିନେ ଜମା ଯିବେନି।
ଆଇସ୍କ୍ରିମ୍।
ହେଲା ହ୍ୟାଲୋ।
ହଁ!
ବର୍ଷା ଦିନରେ ଜମା ବି ଯିବେନି ସେ ଜାଗାକୁ।
ହଉ ଆଉ।
ହେଲା। ଭୁବନେଶ୍ୱରରୁ ପ୍ରାୟ ତିରିଶ୍ କିଲୋମିଟର ଦୂରରେ ହବ ବୋଧେ। ହ୍ୟାଲୋ।
ହଁ ଏଇଠି ପାଖରେ ତ ଉ ଉପରକୁ ଟିକେ। ହଁ ହଁ ଅଳ୍ପ ବାଟ ଅଳ୍ପ ବାଟ ହବ। ଅଳ୍ପ ବାଟ ହବ ହଁ।
ଜ ଫାକଜଲେ ବେଶୀ ଭିଡ ଲାଗିବ ବଟ ଏଇ ବର୍ଷା ଦିନେ ବେଶୀ ହୁଅନ୍ତି ଲୋକ। ସେ ଯୋଉ ଖସଡାଟା ଯୋଉ ନାଇଁ ନା ଯୋଉ ଯିବା ପାଇଁ ସେଇଟା ଟିକେ ବେଶୀ ମଜା ଲାଗେ।
ହୁଁ!
ଯାଅ ଥର ଖଣ୍ଡେ ବୁଲି ଆସ।
ହ୍ୟାଲୋ।
ହଁ ହ୍ୟାଲୋ।
ଆଉ ଆପଣ ଘର କେଉଠି? ହ୍ୟାଲୋ।
ଦେଲୁନି କିଛି ନେଟୱାର୍କ ପ୍ରୋବ୍ଲେମ୍ ହେଉଚି ନା ବର୍ଷା ଯୋଗୁଁ ଟୋଟାଲ୍ ଚାଲୁନି।
ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ ଘର କୋଉଠି?
କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା।
ହୁଁ ହୁଁ।
ଶୁଣିଚନ୍ତି ନା ହଁ।
ହୁଁ ସେଇଟି ତ ଆପଣଙ୍କର ବଳଦେବ ଜୀଉ
ବ୍ଲେମ ହୋଉଚି ଘୁରୁଚି କିଛି ଚାଲୁନି। ହାଲୋ।
ଟିକେ କହୁନାହାନ୍ତି ଆମେ ଟିକେ ଶୁଣିବୁ।
ଆପଣ କୁହନ୍ତୁ ଆପଣ ଯଦି କିଛି ଜାଣିଚନ୍ତି ଯଦି କୁହନ୍ତୁ।
ଆପଣ କହିଲେ ନା ଆପଣଙ୍କ ଘର କେନ୍ଦ୍ରାପଡା ସେଥିପାଇଁ ପଚାରିଲି ଏବେ କହୁନାହାନ୍ତି।
ହଁ ବଟ୍ କହିବା ସିଚୁଏସନ୍ ନ ଆପଣ କୁହନ୍ତୁ ମୁଁ ଶୁଣୁଚି।
ମୁଁ କଣ କହିବି?
ଆପଣ ଜାଣିଚନ୍ତି ସବୁ, ମାନେ କିଛି ନହେଲେ କୋଉ ଡିଷ୍ଟିକ ବିଷୟରେ ତ ଜାଣିଥିବେ ନା?
ଜାଣିଚି ଯେ ବଟ ଆପଣଙ୍କୁ ଟିକେ ପଚାରୁଥିଲି ଆପଣଙ୍କ ପାଟିରେ ଟିକେ ଶୁଣିବା ପାଇଁ।
କହିବା କେତେବେଳେ ଶୁଣିବ ଆଉ।
ଓ ଏବେ କହିବା ସିଚୁଏସନ୍ ରେ ନାହାନ୍ତି?
ହୁଁ ହୁଁ ହୁଁ।
ଓହୋ।
ବର୍ଷା ହଉଚି ସିଆଡୁ?
ଏବେ ସକାଳେ ବର୍ଷା ହେ ହେଉନଥିଲା ଏବେ ଏପଟେ ବର୍ଷା ହେଉଚି। ମାନେ ଲାଗି ତ ରହିଛି ଆଉ ଭଲ ପାଗ ବି କରୁନି ଟିକେ ଖରା ବି ହୋଉନି ଚାରି ପାଞ୍ଚ ଦିନ।
ହୁଁଁ ଆମ ଏଆଡେ ବି ହଉଚି ବର୍ଷା ନଥିଲା ଟିକେ ଛାଡି ଯାଇଥିଲା ଫେରି ହେଇ ବର୍ଷା ହଉଚି। କୋଉଠି ଟିକେ ଯାଇ ହଉନି ମାର୍କେଟ ବି।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।